ହ୍ୟାଲୋ। ଆଜ୍ଞା ନମସ୍କାର୍ ଶୁଭୁଚି ନାଁ ନାଇଁ ନାଇଁ ବସିଥିଲି ଟିକେ, ଚାହା ଫାହା ପିଇକି ବସିଥିଲି ଆଉ।
ଓ ହଁ ଆଉ ଆପଣ କଣ ଏବେ ମାନେ କେତେବେଳେ ଖାଇବେ?
ମୁଁ ଏବେ ଚାହା ପିଆ ସରିଲା ମୁଁ ଯାଉଛି ଟିଫିନ୍ ବନେଇବି ଖାଇବୁ ଆଜି ଚକୁଳି ହେବାର ଅଛି। ଚକୁଳି ଭଜା ଖାଇବୁ ଆଉ।
ଆପଣଙ୍କର ରଜ ସେଲିବ୍ରେଟ୍ କେମିତି କଣ କଲେ?
ରଜ ମୁଁ ଟିକେ ଘରକୁ ପଳେଇ ଆସିଥିଲି ଗାଁ କୁ, ତ ଗାଁରେ ଟିକେ ଭଲ ଲାଗିଲା ପିଠାା ପିର୍ ଖିଆ ହେଲା ଟିକେ। ପୋଡ ପିଠା ହେଇଥିଲା ଆଉ ଆରିସା ପିଠା ହେଇଥିଲା। ଆଉ ବାକି ଆମର ଇଟଲି ମୁହାଁ ପିଠା ଯୋଉଟା ପୁର ଦିଆ ହେଇକି ହୁଏ ସେଇଟା ହେଇଥିଲା। ଆଉ ସେଇଟା ଆପଣ ଡେକଚିରେ କରିପାରିବେ, ନହେଲେ ଇଟିଲି ଛାଞ୍ଚରେ ବି କରିପାରିବେ। ତାକୁ କଣ ହୁଏ କି ଆମର ପିଠଉଟା ଏ ଯେମିତି ଆମର ମୋଟା ମୋଟା ବଟା ହୁଏନି ଟିଲି କଲାବେଳେ? ସେମିତି ଟିକେ ମୋାଟା ବଟା ହୁଏ, ଆଉ ଟିକେ ଭଲ ବିରି ଟିକି ଦିଆହେଇଥାଏା କାହିଁକିନା ନରମ ହବ।
ହଁ, ହଁ।
ସେଇଟାକୁ ଡେକଚି ରେ ଯଦି ଆପଣ କରିବେ ଡେକଚି ମୁହଁରେ କପଡ଼ା ବାନ୍ଧି ଦେବେ ତଳେ ପାଣି ଦେବେ। ଆଉ ତା ଉପରେ ଟିକେ ପିଠଉ ଟିକେ ପୁର ଛେନା ନଡିଆ ଆମର ଯୋଉ ପୁର ହୁଏ। ଲେୟାର୍ ଭଳିଆ ଦେବେ।
ଓହୋ, ମାନେ ନାଇଁ ଯେମିତି ପୋଡ ପିଠା ହୁଏ ସେମିତି ଗୋଟେ ମାନେ ସେତିକି ବଡ ନା ଛୁ ଟ ଛୁଟ ଗୋଟେ ଗୋଟିଏ ବସେଇବେ?
ନାାଇଁ ନାହିଁ ବଡ଼ ହୋଇପାରିବ ଶୁଣୁନାହାନ୍ତି ଆପଣ ଆଗେ ଫାଷ୍ ସେ ଯୋଉ ପିଠଉ ଅଳ୍ପ ଟିକେ ଦି ଡଙ୍କି ତିନି ଡଙ୍କି ଖଣ୍ଡେ ଦେଇଦେବେ। ପୁର ଦେଲେ ପୁଣି ଆଉ ଟିକେ ପିଠଉ ତାକୁ ଦେଇଦେବେ। ପୁଣି ଆଉ ଟିକେ ପୁର ଦେଲେ ହେଲା ଏମିତି କରିକି ଆପଣଙ୍କୁ ଯେତିକି ମୋଟା ଆପଣ ଦରକାର ହେଲା ସେଇ ହିସାବ ରେ ଆପଣ କରିବେ। ଆଉ ସେଟା ଫୁ-ମାନେ ଫୁଲିକିରି ଆଉ ଟିକେ ମୋଟା ହେଇଯିବ। ତ ଆ ଠାରୁ ଏଇଟା କଣ ଡେକଚିରେ କଲେ ଟିକେ ଗୁ-ମାନେ ପିଠା ଟା ଡେକଚି ମୁହଁ ତ ଆମର ସରୁ ନା ବେଶୀ ବଡ ନୁହଁ ନା? ତ ଟିକେ ଉଁ, ଗୋଲିଆ ଗୋଲିଆ ହେଇଯାଏ କିନ୍ତୁ ଯଦି ଆପଣ ସେଇଟାକୁ କୋ-ଇଟିଲି ହାଣ୍ଡିରେ କରିବେ ପୁରା ପୁରା ମାନେ କଣ କହିଲେ କଦଳୀ ପତ୍ର ଦେଇଦେବେ ଇଟିଲି ଡେକଚିରେ ଆଗେ କପଡା ବାନ୍ଧିଦେବେ। ତଳ ଇଟଲି ଡେକଚିର ସବା ଉପର ଛାଞ୍ଚ ଟା ରଖିବେ। ରଖିକିରି ଆଇଦର୍ କପଡା ବାନ୍ଧନ୍ତୁ ନହଲେ କଦଳୀ ପତ୍ର ପକାନ୍ତୁ ଯାହା ପକାନ୍ତୁ, ସେଟା ପିଠଉଟା ଚାରିଆଡକୁ ସମାନ ହେଇକି ରହିବ, ମୁହଁ ଟା ଫର୍ଚା ନା ଚାରିଆଡୁ ସମାନ ହେଇକି ରହିବ। ତ ସେଇଥିରେ ପିଠଉ ଢାଳି ଦେଲେ ପୁର ଦେଇଦେବେ, ପୁଣି ଆଉ ଗୋଟେ ଥାକ ପିଠଉ ଢାଳି ଦେବେ। ଦି ତ ତିନି ଟା ଥାକ ପିଠଉ ଢାଳିଲେ ଆପଣଙ୍କର ହେଇଯିବ ମୋଟା ପୂରା ହେଇଯିବ ଇଟଲି ଭଳିଆ।
ପୁରା ସିଜିବ?
ଆଜ୍ଞା ସେଟା ପୁରା ସିଝିବ। ଘୁଡଣୀ ବନ୍ଦ କରିଦେବେ ସିମ ରେ ବଞ୍ଚେ ଯୋଉ ଗ୍ୟାସ୍ କୁ ଲୋ କରିଦେଇ ଫ୍ଲେମ୍ କୁୁ ବସେଇବେ ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସିଜିଯିବ। ଆ, ଟିକେ ପୂର୍ବରୁ ତା ବନ୍ ମାନେ ବନ୍ଦ କରିବେ ସେତେବେଳେ ଟିକେ ଚେକ୍ କରିଦେବେ କଣ ଗୋଟେ ଛୁରୀ ହଉ ନହେଲେ ଟୁଥପିକ୍ ହଉ ପୁରେଇକିରି ଚେକ୍ କରିଦେବେ ସିଝିଛି କି ନାଇଁ ପିଠଉ ଟା।
ଭଲ ଲାଗେ ସେ ପିଠା ଖାଇବା ପାଇଁ?
ହଁ ସେଇଟା ବଢିଆ ଲାଗେ, ସେଟା ଯେହେତୁ ବିରି ଟିକେ ଅଧିକ ଥାଏ ବାସ୍ନା ହୁଏ। ଆଉ ପୁର ଛେନା ନଡ଼ିଆର ପୁର ପଡିଥିଲା, ଗୁଡ଼ର ପୁର ପଡ଼ିଥିଲା ଆଉ ମରିଚ ଗୁଣ୍ଡ ଆମର ଯେମିତି ଗୁଜୁରା ତି ଗୁଣ୍ଡ ଏସବୁ ପଡ଼ିଥାଏ ପିଠାଟା ଭାରି ଟେଷ୍ଟ ଲାଗେ ଖାଇବା ପାଇଁ।
ଓହୋ, ତ ମ୍ୟାଡାମ ମୁଁ ବହୁତ ଜଣଙ୍କଠୁ ଶୁଣିଚି।
ଆଜ୍ଞା ଏଇଟାକୁ ବି ଆପଣ ଯଦି ସା ଯୋଉ ମାନେ ଖାଉନାହାନ୍ତି ଡାଇବେଟିସ୍ ପାଇଁ ସାଦ ମାନେ ମିଠା ଜିନିଷ ଚାହିଁଲେ ବି ଏଇଟାକୁ ପିଆଜ କଞ୍ଚାଲଙ୍କା ନଡ଼ିଆପାତି। ଜିରା ଏସବୁ ପକେଇକି ବି କରିପାରିବେ। ପିଠୋଉରେ ଗୋଳେଇ ଦେବେ ଠୋଉରେ ଗୋଳେଇ ଦେବେ ବାସ ଗୋଟ ଖିଆ ସିଝେଇ ଦେଲେ ଗୋଟେ ଖିଆ ଯେମିତି ଆମେ ଇଟିଲି କରୁଛ ଛୋଟ ଛୋଟ ଟିକେ ଟିକେ ଟିକେ ଟିକେ ସେଇ ଭଳିଆ ଆମେ ଗୋଟେ ଖିଆ ସିଝେଇ ଦେଲେ କାଟିକି ଖାଇଲେ। ହେଲା ଆ ଦେହେରେ ଭୃସଙ୍ଗ ବାକି ଏଇ ବିରି ଚାଉଳରେ ବି ପୋଡ଼ପିଠା ବି ହୁଏ।
ହଁ ଗୋଟେ ସିଜିଲା ପୋଡପିଠା ବି ହୁଏ।
ହଁ ସିଝିଲା ପୋଡପିଠା ହୁଏ ପର ଆଉ ଏଇଟାକୁ ଏଇ ବିରି ଚାଉଳ ଟାକୁ ବି ପୋଡପିଠା କରାଯାଏ। ହଁ ହଁ। ଠା ଜନ୍ତା ହେଇକି ନଦା ହୁଏ ଏଇଡ଼ାକୁ ବାସ୍ ଖାଲି ବଟର ମାନେ ପି ଠୋଉଟାକୁ ଆମେ ଢାଳିଦବା ଆ ଦେହରେ ସବୁ ଜିନିଷ ପଡ଼ିଥିବ ଏଇଟାକୁ ଚରେ ଦିଆହବ ନିଆଁ ଉପର ତଳ କିରି ଇଏ ବି ଗୋଟେ ବଢିଆ ପୋଡୋ ପିଠା ହୁଏ।
ହଁ ନାଇଁ ଆ ମାନେ ଗାଁ ଅଞ୍ଚଳରେ ତ ମାନେ ପୋଡୋ ପୋଡିକି ଯେମିତି ପିଠା କରା ହୁଏ କିନ୍ତୁ ଆମର ଏଇ ସ ସହରା ଅଞ୍ଚଳରେ ତ ସେମିତି କିଛି ସୁବିଧା ନାହିଁ ନା ହୁଁ।
ପ୍ରେସରରେ ପୋଟି ଦୋ ପୋଡ଼ି ଦେଉଚେ।
ହଁ ଏ ପୋଡି ବି ହୋଉନି ସେ ସିଜିଲା ଟାଇପ ର ବି ହେଇଯାଉଚି ଏ ନଃନେ ଇ ଟିଲ୍ ଛା ହଁ ଏ ଏଇ ମାନେ ସିଜେଇକି ବି ଇଟିଲ ଛାଞ୍ଚରେ କରିବାକୁ ପଡୁଚି। ନ ନେଇଁ ଏବେ ବାହାରିଚି ନୂଆ ସିଷ୍ଟମ ମାନେ କରେଇରେ। ଆପଣ ଖାଇଛନ୍ତି।
ହଁ ହଁ ମୁଁ ନିଜେ ବନେଇଚି ମୋ ପାଖରେ ବି ଚୁଲି ନାଇଁ ନା ତ ମୁଁ ମୋର କଡେଇରେ କଡ଼େଇରେ ମୁଁ କରିଚି ସେ ପ୍ରେସରରେ କରିଚି କଡ଼େଇରେ କରିଚି ଆଉ ମୁଁ ଛି ମାନେ କଡ଼େଇରେ ବି ପୋଡୋ ପିଠା ବେଶୀ ମୋଟା ହୁଏନି ଅବଶ୍ୟ। କିନ୍ତୁ ପତଲା ଲେୟାର ମା ମାନେ ଆମ ଚୁଲିରେ ଯେତେ ମୋଟା ହୁଏ ସେତେ ମୋଟା ହୁଏନି। କିନ୍ତୁ ପତ ପତଳା ବାଲା କରିକି ମୁଁ ତାକୁ ବି କରିଚି।
କିନ୍ତୁ କରେ ଆଉ ପୋଡୋ ପିଠାର କିନ୍ତୁ ପୋଡ ପି ଠାର ଟେଷ୍ଟ ଆଉ ମାନେ କରେଇ ପୋଡୋ ପିଠାର ଟେଷ୍ଟ ଟିକେ ବି ଛାଡୁଚି।
ଆଜ୍ଞା ନାଇଁ ପୋଡୋପିଠା ଚୁଲି ଚୁଲି ପୋଡୋପିଠା ଯୋଉ ଅଥେଣ୍ଟିକ ବାସ୍ନା ତାର। ସେ ଯେତେ ଯାହା କଲେ ଛାଡିବ ଗ୍ୟାସରେ ପୋଡ଼ିଲେ କଣ ଆଉ ସେ ବାସ
ହଁ ତାପରେ ବାସ ସ୍ନା ତ ତାପରେ ଯୋଉ ଗାଁ ର ଗୋଟେ ଟେଷ୍ଟ ଥାଏ ସେଇଟା ମାନେ ଗାଁ ପଟେ ଯୋଉଟା ହୁଏ। ତାର ଗୋଟେ ଅଲଗା ପ୍ରକାର ଟେଷ୍ଟ ଥାଏ ସିଏ ହେଥିରେ କିଛି ଆମେ ଏଠି ସହରା ଞ୍ଚଳରେ ଆମେ ହଜାରେ ଜିନିଷ କାଜୁ କିସମିସ ଆମେ ସବୁ କିଛି ପକୋଉଚେ। ଆଲମଣ୍ଡଠୁ ଧରିକି ଆମେ ସବୁ ପକୋଉଚେ କିନ୍ତୁ ଗାଁରେ ସେ ନ
ସେ ନଡିଆ ଆଉ ସେ ଯୋଉ ଗୁ
ଛେନା ଏଇଆକୁ ପକେଇକି କଲେ ବି ତା ଖାଇବାଟା ପୁରା ଅଲଗା ପ୍ରକାର ଟେଷ୍ଟ ଲାଗିବ।
କଣ ଆଗ କାଳରେ କଣ ଏତେ ଜିନିଷ୍ ପକୋଉଥୁଲେ କାଜୁ କିଶିମିସି ସବୁ କିଛି ପଡୁନଥୁଲା। ତେ ପକେଇକି ବି ଯେତେ ଆମେ ଭଲରେ କଲେ ବି ତା ଟେଷ୍ଟ ଏ ଯୋଉ ଗୁଡ ବି ଆସୁଥୁଲା ସେ ଗୁଡ ବି ନିଆରା ମାନେ ଏବେ ବି ସେ ଗୁଡ ମିଳୁନି ଧଳା ଧଳା ଗୁଡ ହଁ ମିଳୁଚି।
ହଁ ଏ ସେଟା ଆସେ କଳା ଗୁଡ ପୁରା ମାନେ ଅଠା ଟାଇପ୍ ର।
ଟାଇପ୍ ର। ଗୁଡ଼। ଆଗୁରୁ ଆମର ବି ଗୋଟେ ଜାଗାରେ ହେଟି ରନ୍ଧା ହୁଏ ବାପା ଆଣନ୍ତି ସେଇଟା ଖାଇଚି ପୁରା କଳା ଆଉ ଅଠା ଭଳିଆ ଗୁଡ଼। ଏବେ କଳା ଯୋଉଟା ଆସୁଛିିବି ସେ ରୁଆ ରୁଆ ବାଲି ଭଳିଆ ଗୁଡ଼।
ହଁ
ଡଭା ରେ ଯୋଉଟା ଆସୁଚି।
ଅଜା ଘର ଗାଁ ରେ ଆମ ଯୋଉ ଆଖୁ ଚାଷ
ଆଜ୍ଞା ଆଜ୍ଞା।
ପେଶନ୍ତି। ମାନେ ସେଇ ଯୋଉ ଗୁଡ଼ ପୁରା କଳା ଗୁଡ ହେଇଥିବ ସେଇଗୁଡା ଖାଇଲେ ହିଁ ଆମେ ମାନେ ଆମର ଡାଇବେଟିସ୍ ହଉ କି ଯାହା ବି ହଉ ଆମର ସବୁ କଣ୍ଟ୍ରୋଲରେ ରହିବ।
ହଁ ହଁ ସେଇ କଳ ଆଜ୍ଞା ଆମର
ଯୋଉମାନେ ଏଁ